ଓକେ ଭାଇ ହ୍ୟାଲୋ
କେମିତି ଅଛ ସାଙ୍ଗ?
ହ୍ୟାଲୋ।
ଆଣେ ଯୋଉଠୁ ଆଣୁଚୁ ଆଣେ ଆଗେ ଏଠି ନିଆଁ ଲଗେଇ ଦବା।
ହେଲା ହ୍ୟାଲୋ।
ହୁଁ।
ହଁ କୁହ।
କଣ କହିବି ଆଉ ତମେ କୁହ କଣ ହେଲା ଆଜି ଦିନଟା।
ଦିନ କଣ ହବ ଏଇ କଲା ତୋଳିକି ଆଇଲିି ଆଉ।
କଲରା ତୋଳିକି ଆଇଲ। କେତେ ଖଣ୍ଡେ କଲରା ବାହାରିଲା?
ନାଆଁ ଏ କଲରା ତିନି ବେଗେ ଦି ବେଗେ ବାହାରିଲା ଆଉ।
ଦିବେଗେ କେତେ ଟଙ୍କା ହବ ଏଇନେ କଲରା ଦି ବେଗେ?
ଏ ଡିଆସିଲ ଟା ଦେନି। ମତେ ହଁ ହଁ ଦି ବେଗେ କଲରା ହେଲା ଆଉ।
ଦି ବେଗେ କଲରା
ହୁଁ।
କେତେ ହବ ବେ ଦି ବେଗ୍ କଲରା?
ଦି ବେଗ୍ କଲରା କେତେ ହବ ଜମା ପ ଷାଠିଏ କିଲେ ହବ ଆଉ।
ଆସ୍ ପଇସା କେତେ ହବ ମୁଁ ପୁଚାରୁଛି।
ଆଁ ପଇସା ତିରିଶ ଟଙ୍କା ନେଖା ଆଜି ଅଛି ମାନେ ଆଁ ଷାଠିଏ କିଲୋ କୁ ହଁ ଅଠହଜାର ଟଙ୍କା। ଅଠରଶହ
ଆଠଶ଼ ଟଙ୍କା।
ଓ ହୋ।
ମୁଁ ଅନୁମାନ କରି କହିଲି କି ଉଁ ହୁଁ।
ହୁଁ ହୁଁ।
କଲରା କିଲୋ କଣ ତିରିଶ ଟଙ୍କା?
ହଁ ଆଜି କମି ଯାଇଛି। ଆଇ ଖୁଚୁ ଖୁଚୁରା ବିକିଲେ ପଚାଶ ଟଙ୍କା ହଁ ମାନେ ଯିଏ କିଲେ କିଲେ ବିକିଲେ ପଚାଶ ଟଙ୍କା ଆଉ
ହୁଁ।
ଏମିତି ତିରିଶ ଟଙ୍କା ବେପାରୀ ହୁଁ।
ଓହୋ ପଇଁଚାଳିଶ ବେପାର ବେପାର ହେଉଛି ମାନେ ବେପାର ହେଉଛି ପଚାଶ ଟଙ୍କା କି ଦି ବେ ବେପାରୀ କି ଦେଲେ ତିରିଶ ଟଙ୍କା। ଏମିତି ଆଉ।
ହୁଁ।
ଆଉ କଣ
ତମର କୁଆଡେ ଯିବା ହେଇଥିଲା?
ଆମର କୁଆଡେ ଯିବା ହେଇନଥିଲା ଘରେ ଶୋଇଥିଲି।
ଓହୋ ଶୋଇକି
ଆରେ ଉଠିକି ଆଇଲି ଟିକେ ଶୋଇଛି ଭୋକ କଲାଣି
ଉ ହୁଁ।
ହୁଁ।
ବୋହୁତ ବୋହୁତ। କଲାଣି ଆଉ ଟିକେ ଯାଉ କୁଆଡେ ଗୋଟେ ଯିବା ଆଉ।
ହୁଁଉଁ।
ହୁଁ।
ତପନ ହେରିକା ଗାଡ଼ି ନେଇକି ପଳେଇଛନ୍ତି
ଆ ସିଏ ଆସନ୍ତୁ ନା ନା ନା।
ହ୍ଯାଲୋ ହ୍ୟାଲୋ ହ୍ୟାଲୋ।
ଆଜି ଆସନ୍ତୁ ଦେଖିଆ କୁୁଆଡେ ଯାଇଚନ୍ତି ଆଉ।
ହୁଁ।
ହୁଁ।
ସେ ଆସନ୍ତୁ ନହେଲେ ଆ
ହୁଁ।
ହଁ ଆଉ କଣ କହୁଚୁ
ହୁଁ। ଏ ସବୁ ହେଇ ଏଠି ନି ନିଆଁ ହଁ ଆଉ
କଲରା ଲଗେଇଛ କେତେ ଟଙ୍କା ନେଇଥିଲା ମଞ୍ଜି।
ମଞ୍ଜି ଗୋଟା ତିନି ଟଙ୍କା ଚାରି ଟଙ୍କା ପଡ଼ିଥିଲା ଗୋଟେ ଗୋଟେ ମଞ୍ଜି।
ଗୋଟା ମଞ୍ଜି ତିନିଟଙ୍କା ଚାରିଟଙ୍କା।
ହୁଁ ପଡୁଥିଲା ମାନେ ପ୍ୟାକେଟ ଟା ତିନିଶହ ଟଙ୍କା ହେଲେ ଜମା ଆଁ ଶହେ ଟା ହେଇଗଲା ଆଜିର
ହଁ।
ହୁଁ। ଆହୁରି କମ ବାହାରିବ ଶହେ ଟା ହେ ବାହାର ଆଉ
ଯିଏ ମଞ୍ଜି ସଇଲା ମଞ୍ଜି ଲଗେଇଲା ମଞ୍ଜିର ଗଛ ବଡ଼ହେଲା ତାପରେ ମୁ ଔଷଧ ଫୌଷଧ କେତେ କଣ ଲାଗିଲା
ମୋ ସ୍ୱାଦ ତ ଦିଟା ତିନିଟା ଦବ। ତିନିଥର ତୋଳା ହେଲା ପରେ ପୁଣି ଥରେ ପଡୁଛି। ଆଁ ଥରେ ପିଇଲା ବେଳକୁ ହଜାର ଟଙ୍କା। ଥରେକେରେ ହଜାର ଟଙ୍କା ଏୟା ଦିଥର ତିନି ଥର ପଡୁଛି ଦି ଟାଇମ୍ ତିନି ଟାଇମ୍। ଉଁହୁଁ। ଗୁଣ୍ଠ ହିସାବ ଛଅ ଗୁଣ୍ଠ ଲାଗିଛି ଟୋଟାଲ୍ କଲରା ଦିଟା ବିଲରେ। ଏୟା ଆଉ ପରିବା ସକାଳେ କାକୁଡି ତୋଳା ହୋଉଥିଲା।
ହଁ କାକୁଡି ତୋଳା ହେଲା ଏବେ ସନ୍ଧ୍ୟାବେଳେ କଲରା ତୋଳା ହଉଥିଲା ନା
ହୁଁ କଲରା ତୋଳା ସରିକି ମୁଁ ଗାଧେଇକି ଆଇଲି। ହୁଁ। ଗାଧୋଇକି ଆସିକି ହେଇ ଏବେ
ସେଠୁ ପଳେଇ ଆଇଲି।
ଜାଣିଛି। ହଁ ହୁଁ-ହଁ।
ଗୋଟେ ବଢ଼ିଆ ଏଡି ସେମାନେ ଗପୁଛନ୍ତି ସବୁ।
ହୁଁ।
ମୁ ବେକାରାରେ ଇଏ ହେଉଛି ଆଉ ଯାଉଛୁ କୁଆଡେ ଘରୁକୁ ଏଇ ଯେଉ ଡିଆସିଲ ଦବାକୁ।
ହଁ ଡିଆସିଲ୍ ଟା ଦେବି ଆଉ।
ହୁଁ।
ହୁଁ।
ଆଉ
ଏ ଆଦି। ଦେଇକି ଯାଅ ଏଇ ପୁଣି ଯିବ ସେ ଟିକେ ଆଉ।
ହୁଁ ତାପରେ କଣ
ଏ ଆମ ବୁଢ଼ୀ କଞ୍ଚି ଛଡଉଛି।
ହ୍ୟାଲୋ।
ହ୍ୟାଲୋ କିଏବେ ପପୁ। ହାଲୋ। ହଁ ମୋ ବୋଉ ଭାବୁଛି ଝିଅଟେ ଆ ଏ ନାଆଟା କୁହ। ମୋ ନାଁ
ପପୁ
ହାଲୋ।
ହ୍ୟାଲୋ।
ହଁ।
ହୁଁ।
ହଁ ହ ଆ ଘରେ ଅଲଗା କିଛି ଭାବିଦଉଛନ୍ତି।
ହୁଁ ସମସ୍ତେ ତ ସେଇଆ ହଉଛନ୍ତି ଆଉ କଣ କରିବା।
ଆଜି ଷ୍ଟାର୍ଟ କରିଚି ସେଇଥିପାଇଁ କଥା ହଉଚି।
ହ୍ୟାଲୋ।
ଏଇପା ହଁ-ହଁ-ହଁ-ହଁ। ସିଏ ଭାବିଲାନି ମୁଁ କୁଆଡେ ଯିବି କାଇଁ କେତେବେଳେ କୁଆଡେ ଯାଉଛି କି? ମୁଁ ବା ଏଇ ବସିଛି।
ହ୍ୟାଲୋ।
ହଁ।
ଏବେ ଯିବୁ କୁଆଡେ ଏଇ ଏଲିଡି ହେରି ଆଇଲେ?
ଆଇଲେନି ଆ ଆଇିଲେ ଆଉ ଟିକେ ଗଲେ ଯିବା ଆଉ କଣ ହୁଁ।
ହଁ
ମୋ ବୋଉକୁ ପଇସା ମାଗିବି ମୋ ବୋଉ ଏଇଖୁଣା କହିବ ପଇସା ନାହିଁ ମୋ ପାଖରେ। ହୁଁ ହ ହେଇ କ ମାନେ କହିବା ପୂର୍ବରୁ ସିଏ ମନା କରିସାରିଲାନି ମୋ ପାରେ କୋଉଠି ନାହି ବୋଲି।
କାହିଁ ତୁ ଜବ୍ କରି ଯାଇଥିଲୁ କଣ ପଇସ ଆସିନି କି?
ନା ପଇସା ଆସିଲେ କଣ ସେତିକି ସନ୍ତୁଷ୍ଟ ତ ରଜରେ ପଚିଶହ ଟଙ୍କା ଖର୍ଚ୍ଚ ଡ୍ରେସରେ।
କାହିଁକି ତୋର କେତେ ଟଙ୍କା ଦେଲା କି ସେ ପନ୍ଦର ହଜାର ଦେଇଥିବ ପା?
ନା ପନ୍ଦର ହଜାର କଣ ଫୁଲ ପ୍ରେମେଣ୍ଟ ପୁରା ମାସର କଣ। ଆ ବା ଜମା ତେରଟା ଡ୍ୟୁଟି ପା।
ତେରଟା ଡିଉଟି?
ହଁ ତେର ଦିନର।
କେତେ ଟଙ୍କା ଦେଲେକି?
ତେର ଦିନ ଆସଥିଲା ଚାରି ବାର ଦିନ ମାନେ ଉୁଁ ଚାରି ହଜାର କେତେ ଆସିଥିଲା। କ
ଚାରି ହଜାରେ କେତେ ଆଇଥିଲା?
ହଁ ଇଏ ପଡିଗଲା ନା। ଟ୍ରେନିଂ ଛଅ ଦିନ ପଡିଗଲା ଟ୍ରେନିଂ ରେ କମ୍ ପଇସା ବହୁତ କମ ପଇସା ଦେବା
ଉଁ ତାକୁ ଦେଖିକି ଖର୍ଚ୍ଚ କରନା।
ଆଉ ତାକୁ ଦେଖିକି କଣ ଆ ମୋର ଏକଲା କଣ ସାର୍ଟ ପେଣ୍ଟ ଆଣିଲିକି ଆମ ପୁଅର ମୋର ଚାଲି
ହଁ ଛବିଶହ ଟଙ୍କା ପଚିଶହ ଟଙ୍କା ଦ ଗଲା ତାପରେ
ଭିଲ ନା। ହଁ।
ଚବିଶ ଟଙ୍କା ପଚିଶ ପଚିଶ ଟଙ୍କା ଟ ଗଲା ତାପରେ
ପଚିଶହ ଟଙ୍କା ଗଲା ଆଉ ତାପରେ ପନ୍ଦରଶ ଯୋଉ ରହିଲା। ତ ମୁଁ ଫାଷ୍ଟ ଦିନ ଗଲି ତେଲ ତିନିଶହ ଟଙ୍କା। ହେଲା ହ୍ୟାଲୋ?
ଆ ହଁ ହ। ହଁ ହଁ ହୁଁ ହେଲୋ।
ହ୍ୟାଲୋ।
ହଁ।
ହୁଁ ଫାଷ୍ଟ ଦିନ ତେଲ ତିନିଶହ ଟଙ୍କା ଖର୍ଚ୍ଚ ହେଇଗଲା ରଜରେ। ଆଉ ହଁ ଦେଢ଼ଶହ ଟଙ୍କା ଖାଇଦେଲୁ ସାଢେ ଚାରିଶହ ଖର୍ଚ୍ଚ। ଆଉ ରହିଲା ହଉଛି ଏଗାର ମୁଁ ଯାଠୁ ଆଣିଥିନି ତିନି ହଜାର ଟଙ୍କା ତାକୁ ପାଞ୍ଚଶହ ଟଙ୍କା ଦେଇଦେନି।
ହଁ।
ଆ ଆଉ ଘରେ ପାଞ୍ଚଶହ ଦେଇ ଦେଇେଇଛି ଆଉ ଶହେ ଆମ ପାଇଁ ଥିଲା ସେଇଟା ବି ପଚାଶ ଟଙ୍କା ଥିଲା ଖର୍ଚ୍ଚ କରିଦେଇଛି। ଉ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ତାପରେ
ତାପରେ ଏଇ ଯୋଉଁ ସେଇଟା କହିଲା ବେଳକୁ ଏବେ ମୋ ବୋଉ କୋଉଛି ପଇସା ଦେଇଛି ମାଗୁଛି ଏବେ ଦେ।
ଓହୋ।
ହୁଁଏଇଆ ଆଉ ପଇସା ନଥିବ ଆଉ କଣ କରିଵା।
ହୁଁ।
ହୁଁ ଆଉ ନୂଆ ଜବ ଗଲେ କଣ ହବ ଗୋଟେ ଆଉ କାମ ନୂଆ ଦେଖିବାକୁ ପଡିବ ଆଉ।
ହୁଁ।
ଉ ଆ ମୁଁ ଗୋଟେ ପୁଣି କମଳ ଛାଡି ଦେଇ ପଳେଇ ଆଇଛି ସେ କମଳଟା ମାନେ ମୁଁ ବୋଉ ଡେଲି ମତେ ଶୁଣଉଛି ହ କମଳ ଚାରିଶହ ଟଙ୍କାରେ ଗଲା ଚାରିଶହ ଟଙ୍କାରେ ଗଲା। ହୁଁ। ହଁ ତାପରେ କଣ ହେଇଚି ତ ଏଇଆ ଏଇ ସବୁ ଆଉ। ହଁ ହେଇତ ଆଉ ତମର ରଜ ରେ କୁଆଡେ କୁଆଡେ ବୁଲିବାକୁ ଯାଇଥିଲ ଫାଷ୍ଟ ରଜ ଦିନ?
ଫାଷ୍ଟରଜ ଫାଷ୍ଟ ରଜ ଦିନ ଏଠି ମହାବିନାୟକ।
କଣ କେମିତି ଗଲ?
ଉଁ
କଣ କେମିତି ରଜ ପୁରା ଫାଷ୍ଟ ସକାଳୁ କରି କୁହ କଣ କଣ କରିଥିଲ?
ହେ ହେଈଟା ଏନା ଏଣା କହିହବନି ଏଣା।
ଉଁ
ନା ସେଇଠି ନଈଁ।
ହୁଁ।
ନାଇକିଗାଧେଇ ଯାଇଥୁଲୁ ନଈ ରୁ ଆସି ତାପରେ ପ୍ୟାଣ୍ଟ ସାର୍ଟ ପ୍ୟାଣ୍ଟ ସାର୍ଟ ପିନ୍ଧିଲୁ ତାପରେ ଖାଇଲୁ ଖାଇ ଦେଇେଇକି ତା ପରେ ଫୁଣି ଆମେ ଗଲୁ ଆମ ଗୋଟେ ଗାଁ ଗୋଟେ ପିଲାଟେ ତାର୍ ମୋର ଗଲୁ ଗୋଟେ ଦେଇ ଘରକୁ ଭାର ଦେବା ପାଇଁ ଭାର ଦେଲୁ। ତାପରେ ତାର ବି ଭାର ଦେବାର ଥିଲା ତାପରେ ତା ତା ଦେଇ ଘରୁକୁ ବି ଗଲୁ ଆମର ଜାରକା ମୁଁ ଜାରକା ଯାଇଥିଲି ଜାରକାରୁ ଆମେ ଗଲୁ ସିଧା କୁଣ୍ଡପାଟଣା କୁଣ୍ଡପାଟଣା ଦେଇକି ମୁଁ କହିଲି ଆମେ ସେଇମିତି ଆଉ ପଳେଇଆ ନା ଆଜି ଦିନଟା ବର୍ବାଦ କରିଦେବା ନା ମୁଁ କହିଲି ଚାଲେ ଟିକେ ପଳେଇବା ମହାବିନାୟକ ତାପରେ ସେ କହିଲା ହଉ ଜିବା ଚାଲ ମହା ବିନାୟକ ଆମେ ଗଲୁ।
ହୁଁ।
ହଁ। ଗଲୁ ତାପରେ ମହାବିନାୟକ ପହଞ୍ଚିଲୁ ଗାଡ଼ି ଥୋଇଲୁ ଗାଡ଼ି ଥୋଇ ଦେଇକି ଆମେ ଉପରକୁ ଗଲୁ।
ହୁଁ।
ତାପୁରୁକୁ ଗନୁ ସାଇଟରେ ମନ୍ଦିର ଦର୍ଶନ କନୁ ଉପରୁକୁ ସିଧାଗନୁ ତାପରେ ଚପଲ ଥୋଇକି ମନ୍ଦିର ଏମିତି ବୁଲିଲୁ ଭିଡ଼ିଓ ଗୁଡ଼ା କଲି।
ହୁଁ।
ତାପରେ ଉପରକୁ ଗନୁ ଶିଡି ପୁରା ଚଢ଼ିବା ପାଇଁ ଶିଡି ପୁରା ଚଢ଼ିଗନୁ ଉପରକୁ ପୂରା ଉପରକୁ ଗନୁ ଉପରେ ଚଢ଼ି ସାରିଲା ପରେ ଥଣ୍ଡା ଦିଇଟା ଖଣ୍ଡେ ପିଇଲୁ ତାପରେ ଫଟୋ ଫଟୋ ଉଠେଇନୁ। ଫଟ ଫଟ ଉଠେକି ତାପରେ ଫୁଣି ଆଇଲୁ ତଳୁକୁ ହ୍ୟାଲୋ।
ହୁଁ।
ଫଟ ଫୋଟୋ ଉଠେଇକି ତଳକୁ ଆଇଲୁ ତଳକୁ ଆଇସାଇଲା ପରେ ତାପରେ ସେଠି ଆଉ ଚପ ପଲ ତ ଆମେ ନେଇଯାଇଥିଲୁ ଭିତରୁ କୁ ପଶିକି କେମତି ପ୍ରସାଦ ଖାଇବୁ କେମିତି।
ହୁଁ।
ଚପଲ ଟା ଏମିତି କଣ କଲିନା ଧରି ଧରି ଧରି ଧରି ନେଇକି ପଳେଇନି।
ହୁଁ।
ସେଇଠି ଥୋଇଦେନି ତାପରେ ଉପରକୁ ଗନୁ ପ୍ରସାଦ ଖାଇନୁ। ଅଶି ଟଙ୍କା ନେଖା ନେଲା ପ୍ରସାଦ ଖାଇନୁ ପ୍ରସାଦ ଖାଇଦେଇକି ଫୁଣି ତଳକୁ ଆଇନୁ ତଳେ ଫିଇ ଇଁ ବି ରୋଡ଼ କରି ଲସି ଲସି ଲସି ଲସି ପିଇଲୁ ପୁରା ପାଣି ଚିଆଁ ଲାଗିଲା ଏଇକ ଏଇକ ପୁରା ପାଣିଚିଆ ଲାଗିଲା ତାପରେ ଆଉ
ହୁଁ।
ତାପରେ
ହୁଁ।
ଆମେ ଫେଣି ଆଇଲୁ ଗାଡ଼ି ନେଇକି ଆଇଲୁ ଘରକୁ
ହୁଁ।
ମୋ ପାଖରେ ଗୋଟେ ଛୋଟ ଛୁଆ ଟେ ଅଛି।
ଓହୋ।
ହାଲୋ।
ହୁଁ।
ହୁଁ ଆଉ ଏତିକି ତ ଥିଲା ଫାଷ୍ଟ ଦିନ ଆଉ।
ହୁଁ ଆଉ ସେକେଣ୍ଡ ରଜ ଦିନ?
ସେକେଣ୍ଡ ଦିନ ସାଙ୍ଗ ଘରିଆ ସେ ତାକୁ ଯାଇଥିଲୁ।
ଉୁଁ କୁଆଡେ।
ହ୍ୟାଲୋ।
ହୁଁ। କୁଆଡେ? ହଁ କଣ ଏମିତି।
ଚାରିଜଣ ସେ ପ୍ଲାନିଂ ଥିଲେ ଆଗରୁ।
ହୁଁ।
ଆଗୁରୁ ଥିଲା ସେମିତି ନଈରୁ ଗାଧେଇ ପଧେଇ ଡ୍ରେସ୍ ଫ୍ରେସ୍ ପିନ୍ଧିଲୁ ତାପରେ ପୁଣି ଗଲୁ। ଗଲୁ ସାଙ୍ଗ ମାନଙ୍କୁ ଯାର୍କାରେ ସହଜେ ତିନି ଜଣ ଯାର୍କାରେ ମୁଁ ଏଇଠି କେବଳ କୁଆଖିଆ। ଗଲୁ ସେ ତିନି ଜଣଙ୍କୁ ଆଣିଲୁ ଗୋଟେ ଜାଗାରେ ଫାଷ୍ଟ ରହିନୁ ତାପରେ ଗୋଟେ ଭଲ ଚିଲ ସ୍ପାଇସ୍ ତେଲ ପକେଇନି ତିନି ତିନି ଲିଟର ତିନି ଲିଟର ଜଣା କା ପକେଇଲୁ।
ହଁ
ପକେଇକି ଗଲୁ ମ୍ୟାପ୍ ଦେଖି ଏଇଠୁ ଅଶୀ କିଲୋମିଟର ଏକାନ୍ତଟା କପିଳାସ।
ହୁଁ।
ମ୍ୟାପ୍ ଦେଖି ଗନୁ ଚଲଇ ଚଲଇ ଚଲଇ ଚଲଇ ଲଡି ଭିଡ଼ିଓ ଫିଡିଓ କରିକି ଗନୁ ପୁରା ଗା ସିଏ ବଣ ଫଣ ଭିତରେ ବସେଇକ ନେଲା କିନ୍ତୁ ଯାହା ହେଉ କପିଳା କ୍ଷେତରେ ବାହାର କରିଦେଲା।
ହୁଁ।
ତାପରେ କପିଳାସ